କଣ?
କିଛି ନାହିଁ ମ ଖାଇକି ଜଷ୍ଟ୍ ଉଠିଲି ଆଉ।
ଭାଇ କିି ଖାଇବା କଣ ହେଇଚି? ବଢିଆ ଆସୁଛି ଖେଳିବାକୁ ।
ଏଇ ମା ଏଇ ସାଢେ ତିନିଟାରୁ ସାଢେ ଚାରିଟା ସରି
ହେଇଗଲାଣି ତ ସମୟ ହୁଁ।
ଓ ହୋ।
ଆଠୁ ଆଉ ଭଲ ଖେଳ କଣ ଅଛ ଆଉ।
ହୁଁ।
ତମେ ଖେଳନା କି?
ଉଁ ଖେଳ କଣ ଖେଳେ କିଛି ଖେଳେନି ଲୁଡୋ ଖେଳେ ଲୁଡୋ।
ଉ ତାହେଲେ ବସିବା ଖେଳ।
ହଁ।
ମାନେ ଶାରୀରିକ ଉ ଇଏ ହେଲା ଭଳିଆ କାମ କିଛି ନାହିଁ।
ନାଁ ଖାଇଛ କଣ?
ଭାତ ମତ
ହ୍ୟାଲ ଆଜି ହଁ ହଁ ବା ତ ଅଛି
ଏ କାଲି ରାତି ରେ କରିଥିଲୁ ଭୋଜି
ଆ ହୋଓ ଆଚ୍ଛା, କଣ ଗାଁ ପିଲା ନା କଣ
ସମସ୍ତେତ ନୁହଁ ଏ ଆମେ ଚାର ଚାରି ଜଣ ଗାଁ ପିିଲା,
ଓହୋ ଆଛା। କଣ?
ଅଣ୍ଡା ଝୋଳ
ହଁ ଅ
ଆଉ ମାନେ ଏତେ ଖରାପ ହେଲା ଯୋଉଟା କି ମୁଁ ଆଜି ଯାଏ କେମିତିଆ ଅଣ୍ଡା ଝୋଳ ଖାଇନି, ଏତେ ମାନେ ସେ କି ଅଣ୍ଡା ଦେଇଥିଲା କେଜାଣି ମାନେ ସେ ସେ ଖଳରେ ସେ ଛାଡିଲାନି ଅଣ୍ଡା
ଓହୋ, ଡୁପ୍ଲିକେଟ ସିଏ ହେଇଗଲା।
ବାରଟା ଅଣ୍ଡା ଆଣିଥିଲୁ କୋଉୋଗୋ ତାକୁ ବି ଠିକ ରେ ବି ଛାଡ଼ିଲାନି
ଏ ହେ ଆ ସିଝି ନ ଥିବ ମ
ମାନେ କେତେଥର ଗୋଟେ ଥର ମାନେ ପନ୍ଦର ମିନିଟ ବସେଇଲୁ। ଫୁଟିକି ସେ ପୁରା ଅଣ୍ଡା ଫାଟିଲା ଭଳିଆ ହେଲାଣି ତାକୁ ବାହାର କଲୁ ବାହାର କରିବି ପୁଣି ଥଣ୍ଡା ପାଣିରେ ପକେଇଲୁ ଛଡ଼ିଲାନି ପୁଣି ଆଉଥରେ ଗରମ କଲୁ
ଓ ଏମିତି କରିଦେଇଚ।
ଆଉ ସେ ଛାଡିଲାନି ଆମେ କହିଲ ଯାହା ହଉଚି ହଉ ଯାହା ଯେମିତି ବାହାରୁଛି ବାହାରୁ ତାକୁ ସେମିତି କରିକି ଯଷ୍ଟ ଟିକେ ଟିକେ ଉପର ଖାଲି ଭଜା ହେଲା। ଭାଜି ସାରିକି ତାକୁ ହୁଁ। ଝୋଳ କରିଥିଲୁ ହୁଁ ସେଇଥିରେ ପକେଇକି
କେତେ ଜଣ କେତେ ଜଣ।
ଚାରି ଜଣ।
ଓ ହୋ ଚାର ଜଣ ଆଚ୍ଛା। ବଡ ପିଲା ନା ଛୋଟ ପିଲା।
ବଡ ପିଲାବେଳେ ହବ ସବୁ ବଡପିଲା ଆଉ। ହୁଁ। ଛୋଟ ପିଲା କୁଆଡେ ରାତିରେ କି ଆସିବ ଛୋଟ ପିଲା।
ହଁ ହଁ ମୁଢିଲା ଅଣ୍ଡା ଭାତ ଆଉ ନା।
ହୁଁ କିନ୍ତୁ ଝୋଳ ବଢିଆ ହେଇଥିଲା। ଜାଲୁ ରୋଷେଇ ଟା ମୁଁ କରିଛି ନିହାତି ଭଲ ହବ।
ସେଇଥିପାଇଁ ଅଣ୍ଡା ପନିର୍।
ଅଣ୍ଡା ଟା କିନ୍ତୁ ହେଲାନି ଅଣ୍ଡା ଟା ଯେତେ ଚେଷ୍ଟା କଲୁ ତ ଛଡେଇ ପାରିଲୁନି ତାକୁ ଆଉ।
ହୁଁ।
ପୁରା ଜିଦି ଥିଲା ଅଣ୍ଡା ଟା।
ହଁ।
ସେ ଛେଳିମାନେ ଯୋଉ କୁକୁଡାର ସେ ଯୋଉ ଏଇ କୁକୁଡା ଅଣ୍ଡାର ସେ ଯୋଉ ଅଣ୍ଡା ଉପରେ ଗୋଟେ ଧଳାର ପରଦା ଭଳିଆ ନଥାଏ।
ହଁ ବୁଝିପାରୁଛି।
ସେଇଟା ସ୍ ସିଝିଗଲା ପରେ ସେ ମାନେ କଣ ସେଇଟା ଛାଡିଯାଏ ସେ ଚୋ ହଁ ସେଇଟା ଛ ତାପରେ ଛାଡି ଯିବ, ଇଏ ପୁରା ମାନେ ତା ସହିତ ପୁରା ଲାଗି ଜମାରୁ ଛାଡେନି।
ହଁ ହୁଁ ହୁଁ ହୁଁ ତ କାଲି ଅଣ୍ଡା ଆଜି ମାଛ। କାଲି ଚିକେନ୍ ଆଉ।
ନାଇ ନାଇଁ ଏତେ ଧନୀ ନୁହଁ ହୁଁହୁଁ ଆରେ ଆଜି ଆମ ଗାଁରେ ବି ମାଛ ଧରାହେଇଥିଲା।
ଓହୋଃ ଆଚ୍ଛା
ଚୁ କିନ୍ତୁ ମୁଁ ଆଣିବାକୁ ଯାଇନି।
କାହିଁକି?
ପାଅଁଶ ନାଖେ ମାଛ ଦଉଛନ୍ତି, ଯାଇ କଣ କରିବ ଆଣିକି ହେରା।
ହାଫ୍ କିଲୋ?
ହଁ ଟିକି ଟିକି ମାଛ ଦେଇଥିବେ।
ନା ନା କିଛି ଇସୁ ନାହିଁ?
ନା।
ହୁଁ ହୁଁ। ହଁ ଆଣିବାଆଆ ନା
ଛୋଟ ଛୋଟ ମାଛଗୁରା ଆଣି କଣ କରିବୁ?
ସେଇଟା ଯୋଉ ଗାଁଆର ଧରାହେଲେ ଗାଁ ଲୋକମାନେ ସମସ୍ତେ ନିିଅନ୍ତି। ନା
ହୁଁ।
ହଁଅଅ, ଆଉ ନହେଲେ ବି ତ ଅସୁବିଧା।
ନାଇ ଅସୁ ନ ଆଣିଲେ ଅସୁବିଧା କିଛି ନାହିଁ।
ଆଛା ଏମିତି
ନ ଆଣିଲେ କିଛି ଅସୁବିଧା ନାହିଁ। କିନ୍ତୁ ଯଦି ଡ ଦିଥର ଆଣିବ ହେରି
ହୁଁ ଓ ଦିଥର ଆଣିଲେ ଅସୁବିଧା?
ହୁଁ ମାନେ ପୋଖରୀଟା ହେଇଛି ପାଖାପାଖି ଆମ ପଡିଆଠୁ ବି ବଡ ହବ ପୋଖରୀଟା।
ହୁଁ ଉଁ ଉଁ
କିନ୍ତୁ ମାଛ ବାହାରୁଛି ଯେତେ ସେ ସଦାବେଳେ ପାଞ୍ଚ ଲଖେ ଭାଗ ପୁଛନ୍ତି।
ଏମିତି ବଡ ଗାଁ କି।
ହଁ।
ଆ ହେଇଟ ମମରେେ ଅଳପ।
ହ। ହଁ ଚାରିଶହ ବ।
ହଁ। ହ୍ୟାଲୋ।
ହଁ।
ହୁଁ ତା ଖାଇକି ବଲୁଛ ନକ କି।
ମେ ଖେଳିବାକୁ ଆସିୁଛୁ ଯେ। ବ୍ୟାଟିଂ ପଢିଛି ଫାଷ୍ଟ ଆମର ତ ପିଲା। କରୁଛନ୍ତି ମୁଁ ବସିଛି ଆଉ
ହଁ ଦେଖ ଦେଖ ଦେଖ ବସିିକି ଦେଖ
ଦେଖିଲେ କଣ କାମଲେ କଣ ଖେଳିବାକୁ ଆସିଲ ଟଙ୍କର କାମ କଣ?
ହୁଁ।
ଆମର ତ ବ୍ୟାଟିଂ ପଡିବନି ଯାଇକି ସେଷଆଡକୁ ପଡିବ।
ଏ ଯୋଉ ଆଜି ଦିନ ବେଳେ କାମ ନଥିଲା କି।
ହମ୍ଁ।
ଦିନରେ ଆଜି କାମ ନଥିଲା କି?
ଆଜି ସକାଳୁ ଯାଇଥାନ୍ତି ଯେ ସିଏ ଫୋନ ଉଠେଇଲେନି କି ମତେ ମାନେ ଯୋଉ ମ୍ୟାପ ଗୁଡା ପଠେଇଲେନି ଆଉ ପଠେଇଲା ବେଳକୁ ଡେରି କଲେ ଆଉ ସେତେବେଳକୁ କିଏ ଯିବ ଖରା ହଉଛି ନା।
ହଁ ହଁ ହଁ ବା ନାଦ ଆଜି ବହୁତ ଖରାହେଇନି।
ହଉନି ଯେ କିନ୍ତୁ ସବୁଆଡେ ତମିତି ହବ ବୋଲି ଇଏ ନାଇଁ ନା ତାର ମୁଁ ଯୁଆଡେ ଯଗି ହଡେ ମାନେ ଏମିତି କିଛି ଜାଗା ଭଲ ନାହିଁ।
ନା ମୁ ଏତେ ଖରାରେ ଏ କାମ ହେଲ ଭଲ ଲାଗେ ଏତେ ଖରାରେ କାମ କରିବାକୁ ବି ଭଲ ନୁହେଁ।
କାଲି ଯୋଉ ଯାଇଥିଲି ବା ଗାଡି ଖରାପ ହେଇଯାଇଛି।
ହଁ ଦେଖବ ଖରା ହୁଏ ତ ଖରାରେ ମଣିଷ ମାନେ ବଞ୍ଚିବା କଥା ଏ କାମ କାମ କାମ ଆ କାମ।
କଣ କରିଆ।
ମୁଁ ଏଥିରେ ଆଦ କାମ କରନଥାନ୍ତି। ମୁଁ ନେଇଥିଲା ଆଦ ଏତେ କାମ କରନଥାନ୍ତି।
ପୁରୀ ମୂଳରେ ତ ସେଇ ପଇସା।
ହଁ।
ନକଲ କିଛି
କାମ କରିଥାନ୍ତି ମୁଁ ବି ମୁଁ ବି ଏତବେଳେ କାମ କରିଥାନ୍ତି। ଥାଦେ ହେଲା କିନ୍ତୁ ଅ ଯୋ ଏ ଏତେ ଖରାରେ
ଆମର କାମ ଗୁଡା ତ ସେଇଭଳିଆ ଆଉ। ଆମେ କଣ କହିବ ଆକ୍ଚୁଆଲି ମତେ ଏଇ କାମ ଟା କରିବାକୁ ବାଧ୍ୟ କରାହୋଇଛି। କିନ୍ତ ମୋର କାମଟା ନୁହଁ।
ଆଛା ମୋର ଗୋଟେ ସାଙ୍ଗଟ ଏମତି ଫାଇନାନ୍ସରେ ଜବ କରୁଛି ଫ କାମ ଖାଲି କାମ କାମ କାମ କାମ ଓ ହୋ। ଖାଲି କାମ
ମୋତେ
ମାନେ ଜଣେ ନୁହଁନ୍ତି ଦି ତିନି ଜଣ ସାଙ୍ଗ
ସେମାନଙ୍କୁ ଦେଖିଲେ ମତେ ବେଶୀ ଇଏ ଲାଗେ ମାନେ ଏତେ ଖରାରେ ସେ ଯେତିକି ବୁଲୁଛନ୍ତି ଏଇ ଯୋଉ
ଏଇ ଯୋଉ ହଁ ଫାଇନ୍ସ ଯଉ ରହୁଛନ୍ତି ହଁବା ପେ ଜଣ ନୁହଁ ତିନି ତିନ ଜଣ
ହୁଁ ପୁଣି ସେଥିରେ ତାଙ୍କର ଅଫିସକୁୁ ଗଲେ ପୁଣି ସିଏ
ୱାନ ଡେ ପୁରା ଫଲ ହଁ ଅଫ ଅଫିସରେ ପୁଣି ଅଫିସରେ ଗାଳି କରୁନାହାଁନ୍ତି ତ କିନ୍ତୁ ବାବା ପାଇଁ ନା ପଠଉଛନ୍ତି ବେଶ ତ ହଁ ବାରବାର କହୁଛନ୍ତି ସେଇଠି ଯା ଏଠିକ ଏଠ ସେଠିକ ଏଇଠିକି ଏମିତି ବାରବାର ନା ପଠଉଛନ୍ତି ହଁ କିନ୍ତୁ ସେମାନେ ସେ ମାନେ ଖରାରେ କାମ କର ମାନେ କେମତି ଲାଗୁଥିବ ଭାବୁଥିବ ହେଲା ସେମାନେ ଦିନ ନଅଟା ଦଶ ଟା ରୁ ଯାଉଛନ୍ତି ଆସୁଛନ୍ତି ତାଙ୍କର ରାତି ସାତଟାରେ କାମ ମାନେ ସବୁ କାମ ତାଙ୍କର ବନ୍ଦ ତ ସେ କିନ୍ତୁ ହଁ କିନ୍ତୁ ସବୁବେଳେ ନୁହେଁ ବେଳେ ବେଳେ ମାନେ ଏକରୁୁ ଆଠ ପର୍ଯ୍ୟନ୍ତ ହେଲା। ହ୍ୟାଲୋ।
ହୁଁ।
ଏକ ରୁ ଆଠ ପର୍ଯ୍ୟନ୍ତ କାମ ତାପରେ ନହେଲେ ଦଶ ତାରିଖ ଯାଇକି କାମ ହେଲା ଏକ ବି ନୁହଁ ଏକ ଦିନ କିଛି କାମ ନାହିଁ ଦୁଇଠୁ ଦଶ ତାରିଖ ଯାଇକି କାମ ତାପରେ ଏଗାର ବାର ଛାଡିକି ଚଉଦ ପନ୍ଦରକୁ କୁ-ଉ -ଛାଡିକି ସେ ଭିତରେ ଗୋଟେ ଦିନ ହବ ମାନେ ତେରରେ ହବ ଚଉଦ ପନ୍ଦର ଛାଡିକି ଅମ ଅ-ଷୋହଳରେ କି ସତରରେ ଗୋଟେ ହବ ହେଲା ଇଚ୍ଛା ହେଲେ କର ନହେଲେ ନାଇଁ ତାପରେ କିନ୍ତୁ ଉ-ଉଣେଇଶ କୋଡିଏରୁ କୋଡିଏ ରୁ ମାନେ ତାଙ୍କର ତିରିଶ ଏ ଏକତିରିଶ ଆଙ୍କେ ତାଙ୍କର କ୍ଲୋଜିଂ ଡେ ଷ୍ଟାର୍ଟ। ଏତେ କାମ ଏତେ କାମ ଏତେ କାମ ମୁଣ୍ଡ ଖରାପ କାମ
ବାଃ
ମୁଁ ସେଇଥିରେ ମାନେ ଜବ କରିବା ପାଇଁ ମାନେ ଯାଇଥିଲି ଯୋଉ ଅ ମାନେ ଟେଲିକଲିଂ ହେଲା।
ହଁ
ହ୍ୟାଲୋ ମୁଁ କହିଲି ମୁଁ ଏ ଗୋଟେ ପାରିବିନି ମୁଁ ମତେ ଟେନସନ ନେଇ ପାରିବିନି ଏଗୁଡା ମୁଁ ପାରିବିନି ଆଉ ଗଲିନି
ଏଥିରେ କଣ କି ଚାପ ବେଶୀ
ହଁ ଏତେ ଚାପ ନେଇକି ମୁଁ ମୋ ମୁଣ୍ଡ ଖରାପ କରିବାକୁ ଚାହୁଁନି ଏମିତି ସେଥିରେ ବି ଅଧା ଖରାପ ହେଇକି ଅଛି ହେଲା।
ନିଜେ ଗୋଟେ ଶାନ୍ତିରେ ରହି ତ ପାରିବନି ଆଉ।
ହଁ ଏ ତାପରେ ଝିଅ ପିଲା ନା
ଏଥିରେ ଆ କଣ ପାଇଁ କେଜାଣି ସେମାନେ ବୋହୁତ
ମାନେ
ମାନେ ସେମାନେ ୟାକୁ ମାନେ ଇ ଚା ପାପକୁ ନେଇକି ସେ ମାନେ ଆ ଚାଲୁଚନ୍ତି। କିନ୍ତୁ ମତେ ଏଇଟା ମାନେ ବଡ଼ ଫାଇନାନ୍ସ କଥା କହୁଛି। ହାଲୋ
କଣ?
ହାଲୋ ହାଲୋ
ହଁ
ହଉ ମୁଁ ରଖୁଚି ଟିକେ ଆଁ
ହଁ ହଁ ଠିକ୍ ଅଛି।